କେମିତି ଅଛ?
ହଁ ମୁଁ ତ ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
ମୁଁ ବହୁତ ଭଲରେ ଅଛି।
ହଁ ବା ମୋରପା ଦେହ ଖରାପ ହେଇଥିଲା କୁହନା କୁହନା ଯୋଉ ଜର ମତେ ଜର ମୁଣ୍ଡ ବିନ୍ଧା? ମୁଁ ବସିଥିଲି ବସିଥିଲି ମତେ ହଠାତ୍ ଜର ଆସିଥିଲା ମୁଁ ଯାଇକି ଘରେ ଶୋଇ ପଡିଲି। ଆଉ ମମି ମୋ ମାମା ଉଠିକି ମତେ କହିଲେ ଖାଇଦେଇକି ଶୋଇପଡ ଖାଇଦେଇକି ଔଷଧ ଖାଇକି ଶୋଇପଡିଥିଲି। ଗୋଡ ହାତ ଏତେ ଜୋରେ ବିନ୍ଧୂଥିଲା ଯେ ମା କହିଲ ଟିକେ ମତେ ମୋଡିଦେଲେ ଗୋଡ ହାତ ମୋଡିଦେଲେ ଏବେ ମୁଁ ଟିକେ ଏବେ ମତେ ଟିକେ ଭଲ ଲାଗିଲା ଯେମିତି ମୁଁ ଉଠିକି ଆପଣଙ୍କ ଆପଣ ମତେ କଲକଲେ ମୋତେ ଆପଣଙ୍କ ସହିତ କଥା ହଉଛି।
ଆଚ୍ଛା ମେଡିସିନ ଔଷଧ ଖାଇ ଦେଇଥିଲେ ନା?
ହଁ ଔଷଧ ସାଙ୍ଗେ ସାଙ୍ଗେ ଖାଇଦେଲି ବୋଲି ମୋ ଜର ଟା ଟିକେ କମିଗଲା ଜଲ୍ଦି ନହଲେ ଏଇ ଜରଟା ରହିଥାନ୍ତା।
ପାଟିକି ବି କିଛି ଭଲ ଲାଗୁନି ମାନେ ପାଟିଟା ଝାଇଁ ଝାଇଁ ଲାଗୁଛି। ଆଉ ବହୁତ ବିରକ୍ତି ବି ଲାଗୁଛି।
ମୁଁହଁ ଲାଗିବନି ଭଲ ଲାଗେନି ଭଲ ଜିନିଷ ବି ଖାଇବାକୁ ଭଲ ଲାଗିବନି।
ହଁ ମୁଁ ଭାବିଲି ଯଦି ସାଙ୍ଗମାନଙ୍କ ସହିତ ଟିକେ କଥା ହେଇଯିବି ତାହେଲେ ମତେ ବି ଟିକେ ଭଲଲାଗିବ ଆଉ ତୁମକୁ ବି ଟିକେ ଭଲଲାଗିବ।
ଉଁ ହୁଁ।
ଆଉ କଣ ଖାଇଥିଲ ପୁଣି ଭାତ ତ ଖାଇନଥିବ ଜର ହେଇଛିି ରୁଟି ଖାଇଥିବ।
ହଁ ନାଇଁ ନାଇଁ ମୁଁ ଖାଇଥିଲି ଭାତ ଭାତ ଖାଇ ସାରିଥିଲି ସକାଳେ। ଭାତ ପଖାଳଭାତ ଆଉ ଛତୁ ତରକାରୀ ଖାଇଥିଲି।
ହୁଁ ହୁଁ ହୁଁ।
ଆପଣ କଣ ଖାଇ
ଆଉ। ମୁଁ ତ ଏଇ ଖରାବେଳେ ଖାଇଥିଲି ଭାତ ଡାଲମା। ଚିକେନ୍ କସା। ଆଉ ଆମ୍ବ ହଁ ହଁ।
ହଁ ଏବେ ତ ଖରାଦିନ ସମସ୍ତଙ୍କୁ। ହଁ ଏବେ ତ ଖରାଦିନ ସବୁବେଳେ ଆମ୍ବ ଥିବ। ସମସ୍ତଙ୍କ ଘରେ ଆମ୍ବ ଥିବ ସେଥିପାଇଁ ଆମ୍ବ ସବୁବେଳେ ଖାଉଛନ୍ତି ଆଉ ମମି ବାପା ଘରେ ଶୋଇଛନ୍ତି।
ଆଉ ଦେହ ଫେହ ଭଲ ସବୁ।
ହଁ ବା କହୁଛି ଆପଣଙ୍କୁ ମୋ ଦେହ ଟା ଖରାପ। ହେଇଥିଲା ଏବେ ଟିକେ କମିଲା ଆଉ କଣ କରିବି। ଓ ଆଚ୍ଛା ଆଚ୍ଛା ଘର ଲୋକଙ୍କର ହଁ ଘର ଲୋକଙ୍କ ଦେହ ସମସ୍ତଙ୍କର ଭଲ ଅଛି ମୋ ମାମାଙ୍କର ଆଜି ମୁଣ୍ଡ ବିନ୍ଦୁଥିଲା ସକାଳେ। ହଁ ଏବେ ଭଲ ଟିକେ।
ହୁଁ। ଆଉ। ଆଉ ତମର। ତମେ ଛୁଟି ଦିନ କେମିତି କଣ କାଟ ଇସ୍କୁଲ ଫିସ୍କୁଲ ଯେତବେଳେ ଛୁଟି ହୁଏ କି କଲେଜ ଛୁଟି ହୁଏ ତମେ। କେମିତି କଣ କାଟ ସେଦିନ ହଁ।
ଦେଖନ୍ତୁ ମୋର ମୁଁ ମୋର ସ୍କୁଲ ବେଳେ କଥା କହୁଛି କଲେଜ ବେଳେ କଥା କହୁଛି ସବୁବେଳେ କଥା କହୁଛି। ମୁଁ ଯେତବେଳେ ସ୍କୁଲ ରେ ପଢଥିଲ ଛଟ ହେଥିଲ ଯେତ ଛୁ ଥିଲା ସେବେଳେେବେ ଛୁଟିଇଯାଇ ସ୍କୁଲ ମାସ ଦି ମାସ। ଖରା ଛୁଟି ଦିଅନ୍ତି ରଜ ଛୁଟି। ସେତେବେଳେ ଯେତେବେଳେ ଫୋନ ଫୋନ ତ ମୋ ପାଖରେ କିଛି ନଥିଲା ସେତେବେଳେ ମୁଁ ବହୁତ ଛୋଟ ପିଲା ଥିଲି ସେତେବେଳେ ଆମ ସାଙ୍ଗମାନେ। ମିଶିକି ଆମେ ଲୁଚ କାଳି ଖେଳୁ। ଆଉ ସବୁ ବିଭିନ୍ନ ପ୍ରକାରର ଖୋ ହେଲା ଖୋ ଖୋ ହେଲା କବାଡି ହେଲା। ଆଉ ମା ମଙ୍ଗଳା ହେଲା ବିଭିନ୍ନ ପ୍ରକାର ଆମେ ସବୁ ଖେଳ ଖେଳୁ ଆଉ ହଉ। ଛି ସଢେଇ ଜାଣିଛନ୍ତି ନଡିଆର ଖୋଳପା ଯୋଉଟା କୁହନ୍ତି। ଅଁ ନଡିଆର ଖୋଳପାକୁ ଆମେ। ଆ ଚୁଲି ଭଳିଆ କରିକି ତା ଉପରେ ବାଲିରେ ଭାତ କରୁ ଗଛ ପତ୍ର କାଟିକି ଆଣି ତରକାରୀ କରୁ। ସେଇଭଳିଆ ସବୁ ବାଲି ଖେଳୁ ଆମେ କୁନି ଛୁଆ ଯେତେବେଳେ ହେଇଥିଲୁ ସବୁ କାଠିରେ ରୋଷେଇ କରୁ। ଆଉ ସବୁ ଆ ନିଆଁ ତ ଘରେ କରିବାକୁ ଦିଅନ୍ତି ନିଆଁ ଫିଆଁ ହାତ ଫାତ ଲାଗି ପୋଡିଯିବ ବୋଲି। ସତିକା ଆମେ ବାଲିରେ ମିଛି ମିଛିକା କା କାଠ କଣି ସବୁ ଥୋଇକି ତାପରେ ସଢେଇଥୋଇକି ଭାତ ରାନ୍ଧୁ ପାଣି ପକେଇକି। ମିଛି ମିଛିିକା। ତାପରେ ଆଉ ବଡ ବଡ ପତ୍ର ଆଣିକି ବଣ ପତ୍ର ସବୁ ଆଣିକି ତା ଦେହରେ ସବୁ ବାଲିକୁ ଭ ମାନେ ବାଢିକି ଭାତ ଭଳିକା ତା ଉପରେ ସବୁ ପତ୍ର ପକେଇକି ଆମେ କହୁ ନିଅ ଖା ସାଗତର ତରକାରୀ ହେଇଗଲା ଭାତ ହେଇଗଲା ଏଇମିତି ସବୁ କରୁ ଆଉ। ଯେତେବେଳେ ମୁଁ ସ୍କୁଲ ଗଲି ବଡ ହେଇଗଲି ସେତେବେଳେ ମୋବାଇଲ ଫୋବାଇଲ ଧଇଲି ତାପରେ ବି ଛୁଟି ଦିନେ ତଥାପି ବି ଆମେ ଖେଳୁ। ମୁଁ ନିଜର ମୋର ନଥିଲା ନା ନିଜର ବ୍ୟକ୍ତିଗତ ମୋବାଇଲ ନଥିଲା ତେଣୁ ମୁଁ ଘର ଲୋଙ୍କ ମୋବାଇଲ ମୁଁ ସାଙ୍ଗମାନଙ୍କ ସହି କଥା ହୁଏ। ବୁଲାବୁଲି ଟିକେ କରୁ ଏବେ ଯେହେତୁ ମୋର। ତ ମୋବାଇଲ ହେଲାଣି ଏବେ ତ ଛୁଟି ଦିନ ନାହିଁ ଏବେ ତ ଯେତେଳେ ମୁଁ ଚାଁେ ସେତେବେଳେ ମୋର ଛୁଟି ଏବେ ବି କୁ ପିଲଙ୍କ ସାଙ୍ଗ ହଉଛି ତ ବଡ ପିଲାଙ୍କ ସହି ସାଙ୍ଗ ହଉଛି ଆମେ ମିଶିକି ଯାଉଛୁ ବୁଲାବୁଲି କରୁଛୁ ବଜାର ଟାଉନ। ସବୁବେଳେ ବୁଲାବୁଲି କରୁଛୁ ଖାଉଛୁ ପିଉଛୁ ମଜାମସ୍ତି କରୁଛୁ ଖଟି କରୁଛୁ। ଆଉ ଯେତେବେଳେ ଆମେ ଯାଉଛୁ ହଉଛି ପୁ ଗଟେ କହିଲ। ଖେଳ ପଡିଆକୁ ସେଠି ସନ୍ଧ୍ୟାବେେଳେ ପ୍ରତ୍ୟେକ ଦିନ ଯାଉଛୁ ଆମେ ବସିକି ଟିକେ ଥଣ୍ଡା ଥଣ୍ଡା ପବନ ଖାଇକି ଆସଛୁ। ପ୍ରବଳ ଗରମ ହଉଛି ନା ରହି ହଉନି କୋଉଠି ସେଥିପାଇଁ ଆମକୁ ଯିବାକୁ ପଡୁଛି।
ଆଚ୍ଛା।
କଣ କହିଲେ ଆପଣ ଶୁଭିଲାନି ମତେ। ହଁ ଆପଣ ଏବେ କଣ କରୁଛନ୍ତି ଆପଣ କଣ କହିଲେ ମତେ କିଛି ଶୁଭିଲାନି।
ମୁ କହିଲି। କଣ କରିବି ଆମ ଘରେ ତ ଗରମ ହଉଚ ରହି ହଉନି ଗୋଟେ। ବାଉଁଶ ବୁଦା ତଳେ ଚେୟାର ଆସନ ପକେଇ ବସିଛୁ ଆଉ। ବସଛୁ ସାଙ୍ଗ ମାନେ ଫୋନ ଦଉଛନ୍ତି କିଏ ଫ୍ରି ଫାୟାର ଖେଳୁ ଚି କିଏ କଥା ହଉଛି?
ଆଚ୍ଛା ଆପଣ ତ ମତେ ପଚାରିଲେ ଆପଣ କେମିତି ଖରା ଦିନ ଛୁଟି ଦିନ ବିତି ବିତାନ୍ତି ଆଉ ଆପଣ କେମିତି କା ଦିନ ଛ ଦିନ ସବୁ ବିତାନ୍ତି ଛୋଟବେଳେ ଯେତେବେଳେ ସ୍କୁଲ ରେ ପାଠ ପଢ଼ୁଥିଲେ ଏବେ ତ ବଡ ହେଇଗଲେଣି। ଆଉ ଛୋଟ ଛୁଆଇ ନାହାନ୍ତି କେମିତି କଣ ସବୁ ଛୋଟ ଦିନ ବିତଉଛନ୍ତି ଆପଣ?
କିରିକାଟିିବୁନାମ୍। ଆମେ ଖରା ଦିନରେ କଣ କରିବୁ ଆ ସ୍କୁଲ୍ ଫିସ୍କୁଲ୍ ଛୁଟ୍କୁ ଛୁଟି ହେଇଗଲେ ମାନେକୁଦା କରନ୍ତି ଆମ୍ବ ଚୋରି କରିବୁ ତ କୋଳି ଚୋରି କରିବୁ ତ କଣ ନାଇଁ?
ହଁ ହଁ ସେମିତି ବି। ହଁ ସେମିତି ଆମେ ବି କରୁ। ଆମେ ବି ପରବାଡ଼ିରେ ପଶିକି ଆମ୍ବ ଚୋରି କରିବୁ। ଅଳା କୋଳି ଚୋରି କରିବୁ। କରମଙ୍ଗା ଚୋରି କରିବୁ। ଏମିତି ସବୁ ସବୁ ସବୁ ଜିନିଷ ଚୋରି କରିକି ଆମେ ଖାଉ। ବରକୋଳି ହେଲା।
ଆଉ ତାପରେ ଆମେ ବି ତମ ପାଖେ ସେ ନଡି଼ଆ ଚୋପାରେ ଖୋଳପାରେ ଖେଳୁଥିଲୁ ଭାତ ଫାତ ରୋଷେଇ କରୁଥିଲୁ ଖାଇଦବୁ। ସେ ଖାଇଲା ପରେ ମିଛି ମିଛି କା ତାପରେ ଆମ୍ବ ଯୋଉ ଚୋରି କରିକି ଆଣୁଥିବୁ ଆମ୍ବ ଆମ୍ବ ଫାମ୍ୱ ଫିଷ୍ଟି କରିବୁ କଙ୍ଚା ଆମ୍ବ, ଲେମ୍ବୁ ଆଉ ତୁ କଣ ପହଞ୍ଚେଇି ନା ଜଣ
କମଳା ହେଇଥିଲା ଆମେ କମଳା ଝୋଳ କରୁ। ମାନେ ତେନ୍ତୁଲି ତା ଦେହରେ ଲଙ୍କାଗୁଣ୍ଡ ଆଉ ଧଣିଆ ପତ୍ର, ରସୁଣ, କଞ୍ଚଲଙ୍କା ସବୁ ପକେଇ ଝୋଳ କରିକି ଗୋଟିଏ ମାନେ ଜାଗାରେ ଝୋଳ କରିଥିବୁ ସବୁ ସେଇଥିରେ ହାତ ପୁରେଇକି ଖାଉଥିବ ବହୁତ ମଜା ଲାଗେ। ଛୋଟବେେଳେ ମ ଏଇଟା ମିଳିବାନି ଆମକୁ। ବଡ ଯେହେତୁ ଆମେ ସବୁ ହେଇଗଲେଣି। ମୁଁ ଭାବୁଛି ଏବେ ବି ଆମ ଛୋଟ ଯେତେବେ ଛୋଟବେଳେ ଫେରିଆସନ୍ତା କି? ଆମେ ପୁଣି କୁନି ପିଲା ହେଇଯଆନ୍ତୁ। ପୁଣି ଆମେ ସେ ବାଲିରେ ଖେଳନ୍ତୁ?
ଆଉ ଆସିବନି ପା? ଆଉ ଆସିବ କି ନାଇଁ। ତାପରେ ଆମେ ବେଶୀ ଖାସ କରି କଣ କରୁନା ଯେତେବେଳେ ଆମେ ଆମ୍ବ ଚୋରି କରିକି ନେଇକି ଯାଇଛୁ କାକୁଡି, ଆମ୍ବ ସେ ଲଙ୍କା ବି ବିଟଲୁଣ, ଲଙ୍କାାଗୁଣ୍ଡ ସବୁ ନେଇକି ପଳେଇଥିବୁ ଆଉ ତିନି ଚାର ତା ମୁ ଚୋରି କରିକ ନେଇକି ଆମ ଗୋଟେ ଇସ୍କୁଲ ପାଖରେ କଥା ଚୋରି କରି ସ୍କୁଲ ପାଖରେ ବସିଛି ଚୋବି ମୁଁ ମ ଲାଗେ କାକୁଡି ବାଗିଆ ପୁରା ଝାଲ ଝାଲ କରିଦେଇକି ତା ଟେଷ୍ଟ ଟା ଗୋଟେ ଅଲଗା, ସେ କଥା ମନେ ଭଲା ଭେ
ହଁ ସେ ଆମ୍ବର ବାସ ନା ସେ ଆମ୍ବର ସ୍ଵାଦ ସବୁ କିଛି ପୁରା ଏକଦମ ନିଆରା।
ହୁଁ। ମୁଁ ଏବେ ବି ସେଇ ଗଛ ପାଖରେ ଛିଡା ହେଇ କଥା ହଉଛି ତମ ସହିତ।
ଓହୋ ସେଇ ଆମ୍ବ ଗଛ ମୂଳେ ଆପଣ ଅଛନ୍ତି? ଆପଣ ବା କହିଲେ ବାଉଁଶ ବୁଦା ତଳେ ବଇଛନ୍ତି ବୋଲି?
ଆମର ଗୋଟେ ରାସ୍ତା ଯାଇଛି, ଏପଟେ ବାଂଶ ବୁଦା ଏପଟେ ଆମ୍ବ ଗଛ। ଆମ ଘରରେ ଗୋଟେ ବାଡିରେ ଅଛି, ଆଉ ବାଂସ ବୁଦା ତ ଅଲଗା ବାଡିରେ ଅଛି ଆଉ।
ଆଚ୍ଛା ଆପଣଙ୍କ ଆଡେ ଗରମ କେମିତି ହୁଏ?
ଗରମ ଗରମ କୁହ ନା ଜୀବନ ଚାଡିଯିବ ଯେମିତି ଲାଗୁଛି।
ହଁ ବା ଏପଟେ ଯୋଉ ଗରମ ହଉଛି ପ୍ରବଳରୁୁ ଅତି ପ୍ରବଳ ଗରମ କୁହନା କୁହନା ରହିତ ହଉନି ମୁଁ ବା ଏଇ ବାଉଁଶ ଆମର ବାଡି ପାଖରେ ଯୋଉ ବାଉଁଶ ଘଛ ସବୁ ଅଛି ଛାଇ ଟିକେ ସେଇଠି ମୁଁ ବସିକି ଆପଣଙ୍କ ସହିତ କଥା ହଉଛି।
ହୁଁ।
ଆଉ ଆଉ ଆପଣ କଣ କୁହନ୍ତୁ? ଆପଣଙ୍କ ଖବର କଣ ସବୁ? ଆଉ ଆପଣଙ୍କର ଅ କେମିତି କଣ ଆପଣଙ୍କ ସବୁ ପର୍ବପର୍ବାଣି ପାଳନ କରନ୍ତି ଆପଣ? କଣ ସବୁ ଥଣ୍ଡା ପାନୀୟ ପିବାକୁ ଆପଣଙ୍କୁ ଭଲ ଲାଗେ?
। ମତ୍ ଆମର ଖବର ସବୁ ଭଲ। ତାପରେ
ତାପରେ
ସବୁ ଠିକ୍ ଠାକ ଚାଲଛେ, ତମର ସଉକ କଣ କହିଲ? ।
ମୋର ସକ୍ ମୋର ସେମିତି କି ସକ୍ କିଛି ନାହିଁ, ମୋର ଟିକେ ଭଲ ଭଲ ରୋଷେଇ ବି ମୁଁ ଶିଖି କିଛି ରୋଷେଇ ବି କରିପାରେ, ଆଉ ମୁଁ ଟିକେ ଭଲ ଚିତ୍ର ଶିଖିଛି ଚିତ୍ର ବି କରେ, ଆଉ ଆମ ଗାଁ ରେ ଗୋଟେ ପିଲା ଅଛି ଆଉ ତାର ମୋର ମିଶିକି ଆମେ ଠାକୁରଙ୍କ ମୂର୍ତ୍ତି ବନଉ, ମଜା ମସ୍ତି ସ୍ତି କରୁ।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
ହଁ ମୂର୍ତ୍ତି ସେମିତି ସବୁବେଳେ ନୁହଁ ପୂଜା ହେଲେ ମାନେ ଆମେ ପ୍ରତ୍ୟେକ ବର୍ଷ ସରସ୍ଵତୀଙ୍କ ଯୋଉ ପୂଜା ହୁଏ ସରସ୍ଵତୀଙ୍କ ପୂଜା ଆମେ ପ୍ରତ୍ୟେକ ବର୍ଷ ଗୋଟେ ସରସ୍ଵତୀ ମୂର୍ତ୍ତି ବନେଇକି ଆମେ ଯୋଉଠି ର ପଢୁଥିଲୁ ପୂର୍ବ ମାନେ ପୂର୍ବ ଯୋଉଠି ଆମେ ଶିକ୍ଷା ଲାଭ କରିଥିଲୁ ସେଇଠି ଆମେ ଦଉ ସେଇ ଠାକୁର ପୂଜା ପାଆନ୍ତି। ଆମ ହାତରେ ତିଆରି ମୂର୍ତ୍ତି ସେଠି ଅ ସରସ୍ଵତୀ ମା ପୂଜା ପାଆନ୍ତି। ସେ ଆମ ବହୁତ ଖୁସି ଲାଗେ କି ଯେହେତୁ ଆମେ ଏତେ ବଡ ପିଲା ହେଇଗଲୁଣି ଆମ ନିଜ ହାତରେ ଆମେ ନିଜେ ମୂର୍ତ୍ତି କରି ଠାକୁରଙ୍କୁ ପୂଜା କରିପାରୁଛୁ ତାଠୁ ବଡ ଖୁସିର କଥା ଆମ ପାଖରେ ଆଉ କଣ ହେଇପାରେ?
ହଁ ତାପରେ ତୁମେ କୋଉ ଜାଗାକୁ ଭ୍ରମଣ କରିବାକୁ ଚାହୁଁଛ?
କୋଉ ଜାଗାକୁ ଭ୍ରମଣ କରିବାକୁ ଭଲ ଲାଗେ ମତେ? ସେମିତି ଭ୍ରମଣ କରିବାକୁ ମତେ ସବୁ ଜାଗା ଭଲ ଲାଗେ, ଶାନ୍ତ ପରିବେଶ ଟିକେ ମତେ ବେଶୀ ପସନ୍ଦ, ଆଉ ନଈ କୂଳ ଯେମିତି କିି ନଈ କୂଳ ହେଲା ଆଉ କୋଉଠି ଦାର୍ଶନିକ ସ୍ଥାନ ମନ୍ଦିର ଫନ୍ଦିର ସବୁ ହେଲା ମୋର ସବୁ ମନ୍ଦିର ଟିଏ ବୁଲିବାକୁ ମୋତେ ଭଲ ଲାଗି ନା ମନ୍ଦିର ଟା ପରିବେଶ ଟା ପୁରା ଶାନ୍ତ ପରିବେଶ ଲୋକ ବାକ କେହି ନଥିବେ ବି ଗୋଟେ ଗୋଟେ ଲୋକ ସବୁ ଥିବେ ନିଜ ନିଜ କାମରେ ବ୍ୟସ୍ତ ଥିବେ। ଆ ବହୁତ ଭଲ ଲାଗେ, ମନ୍ଦିର ଭିତରେ ଆପଣ ପଶିଯିବେ ଆପଣ ଲାଗିବ ଯେମିତି ଆପଣ ଗୋଟେ
ନିହାତି ନିହାତି ଆଉ ଖାଇବା ଭିତରେ କୋଉ ଖାଦ୍ୟ ତମକୁ ଭଲ ଲାଗେ ବିଶେଷେ?
ମତେ ଖାଇବା ଭିତରେ ମତେ ଖାଇବା ଭିତରେ ତ ଘର ଖାଦ୍ୟ ତ ମୁଁ ସବୁବେଳେ ଖାଉଛି ବାହାର ଖାଦ୍ୟ ମଟେ ବେଶୀ ପସନ୍ଦ। ଆଉ ମନ୍ଦିରର ପ୍ରସାଦ ମତେ ଟିକେ ବହୁତ ଭଲ ଲାଗେ।
ହୁଁ।
ମୁଁ ଯିବ୍ ମୋର ଯେକୌଣସି ମନ୍ଦିରକୁ ବି ଯାଏ ସେ ମନ୍ଦିରରେ ଯଦି ପ୍ରସାଦର ପ୍ରସାଦର କିଛି ବ୍ୟବସ୍ଥା ହେଇ କିମ୍ବା ଯଦି ପ୍ରସାଦ ବଣ୍ଟନ ହଉଥାଏ କିମ୍ବା କିଣିକିବି ଖାଇବାର କିଛି ପ୍ରକ୍ରିୟା ଥାଏ ଆମେ ମୁଁ ବି କିଣିକି ବି ଖାଏ। ଆ ସେମିତି ପ୍ରସାଦ ବି ଖାଇକି ଆସେ ଆଉ ହଉଛି ରହିଲା ଭୋଗ ଯୋଉ ମନ୍ଦିର। ଦିଅନ୍ତି ସେ ଭୋଗ ମଧ୍ୟ ଖାଏ। ଭଲ ଲାଗେ ମତେ ସ ଏମିତି କି ନ ମା ନ ନୁହଁ କି ମତେ ମନ୍ଦିର କେବଳ ଭଲ ଲାଗେ ମତେ। ସବୁ ଜାଗା ଭଲ ଲାଗେ ଶାନ୍ତ ପରିବେଶ ଯୋଉଠି ଗେ ଅ ଜନ ବସତି ଠାରୁ ବହୁତ ଦୂରରେ ଥିବ ସେମିତି କି ଏକଲା ଏକଲା ଲାଗୁଥୁବ ସବୁ। ଅ ପଶୁ ପକ୍ଷୀଙ୍କର ଶବ୍ଦ ଶୁଣା ଯାଉଥୁବ। ଆଉ ଟିକେ ନଈର ଟିକେ କୁଳୁକୁଳୁ ଶବ୍ଦ ସେଇଭଳି ସବୁ ଟିକେ ମ ସେଇଭଳିଆ ଜାଗା ଟିକେ ମତେ ବେଶୀ ପସନ୍ଦ।
ଆପଣଙ୍କୁ କୋଉ ଭଳିଆ ଜାଗା ସବୁ ଟିକେ ପସନ୍ଦ ମତେ ଟିକେ କହୁନାହାଁନ୍ତି।
ଉ ମାନେ ପକ୍ଷୀ ମାନେ। ବୋବଉଥିବେ ତାପରେ ମୋର ସବୁ ଦିନ ଟା ହଉ ହଉ ଯାଇଥିବ ସେ
ହଁ ମୁଁ ତ ହେଇ ଆପଣ। ହଁ ମୁଁ ତ ହିଁ ଆପଣଙ୍କ ସହିତ କଥା ହଉଚି ଏଠି ଆମ ବାଡି ରେ ଏଇ ଚ ପଶୁ ପକ୍ଷୀ ମାନେ ଆବାଜ କରୁଛନ୍ତି। ଚେଁ ଚେଁ ଚଢେଇ ମାନେ ହଉଛନ୍ତି ଅ କାଉ ମାନେ କା -କା ହଉଛନ୍ତି ସେ ସେ ମତେ ବହୁତ ବହୁତ ଭଲ ଲାଗୁଛି ମତେ।
ପ୍ରାକୃତିକ ପରିବେଶଟା।
କଁ ହେଇଚି ଶୁଭିଲାନି ମତେ ଆପଣ ଆଉଥରେ କୁହନ୍ତୁ।
ମୁଁ କହିଲି ସେଇ ଟାଇମ ରେ ଯେତେବେଳେ ଭୋର ଭୋର ରେ ଆସୁଥୁବ ସାଢେ ଚାରିଟା ପାଞ୍ଚଟା ବେଳେ ବୋ ବୋଉ ଥିବେ ସବୁ ଚିଲ୍ଲଉଥିବେ। କେଁ କାଁ ହଉଥିବେ ଦିନଟା ସକାଳେ ହେଇଯାଉ
ହଁ ହଁ ଭୋର କଥା କହିଲେ ଏବେ ଖରା ଦିନ ପାଇଁ। ହଁ ଏବେ ଖରାଦିନ ପାଇଁ ଆମ ଗାଁ ଛୁଆ ଆମେ ସବୁ ରାତି ତିନିଟା ରୁ। ଯାଉଚୁ ଚାଲିବା ପାଇଁ ଏ ସବୁ ଚାଲିବା ପାଇଁ କଣ ଥଣ୍ଡା ଥଣ୍ଡା ପବନ ଖାଇବା ପାଇଁ ବାହାରକୁ ପଳଉଛୁ। ସେଇ ଫେରିଲା ବେଳକୁ ଚଢେଇ ମାନେ ସବୁ ଅ ଉଂ ମାନେ ଶବ୍ଦ କରୁ ଛନ୍ତି ବଢିଆ ଲାଗୁଛି ଆମକୁ ଫେରିଲା ବେଳକୁ ଥଣ୍ଡା ଥଣ୍ଡା ପବନ ରାତିରେ ଆପଣ ପଳେଇବେ ଖୋଲା ଜାଗାକୁ। ଏତେ ସୁନ୍ଦର ପବନ ଦଉଥୁବ ଭୋରୁ ଭୋରୁ ଆପଣଙ୍କୁ ଇଚ୍ଛା ହବ ସେଇଠୀ ଆପଣ ଶୋଇପଡିବେ।
ହଁ ସେଟା ନିଶ୍ଚିତ ନିଶ୍ଚିତ। ଇଚ୍ଛା ହବ ମତେ ମାନେ ସେଇଠି ସେ ବିଲ ହଉ କି ବାଟ ହଉ ଶୋଇପଡିବି।
ହଁ କାଇଁ ନା ଥଣ୍ଡା ପବନ ଯୋଉଠି ଦିଏ ସେଠି ଭଲ ଲାଗେ ନା ବସିବା ପାଇଁ ଟିକେ ସେ ଦିଏ।
ହଁ ଅ। ଏଇଆ ଆଉ।
ହଁ ସୁଖେ ଦୁଃଖେ ତ ଜୀବନ ଚାଲିଛି ଆଉ। ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ଆମ ଘରେ ସବୁ ଭଲ ଆଉ ସବୁ ଭଲ ଅଛନ୍ତି।
ଆଚ୍ଛା ସମସ୍ତଙ୍କ ଦେହ ଭଲ ଅଛି?
ହୁଁ।
ଆଉ ଆପଣ ସବୁ ଆପଣଙ୍କ ଗାଁ ପିଲାଙ୍କ ସହିତ ବୁଲାବୁଲି କରନ୍ତି ନା ମଜାମସ୍ତି କରନ୍ତି ନା ଖଟି କରନ୍ତି ନା।
ହଁ ସେଗୁଡ଼ା ତ ସବୁବେଳେ।
ଆମେ ବି ସେମିତି ଆମେ ଯେମିତି ସବୁବେଳେ ଶୁଣ ଆମେ ଯେମିତି ସବୁବେଳେ ଆମ ଯାଉ। ଆମେ ସଧ୍ୟା ହେଲା ବେଳେ ଆମ ପଡିଆକୁ ଯାଉଚେ ଆମେ ଖ। କରିକି ଆସୁ, ଆପଣ କଣ ସବୁବେଳେ ସେମିତି ଆପଣଙ୍କ ସାଙ୍ଗମାନଙ୍କ ସହିତ ଯଆନ୍ତି ସବୁଆ ଆଡ଼େ ସନ୍ଧ୍ୟାବେଳେ।
ସନ୍ଧ୍ୟା ବେଳେ, ଚାରିଟା ବେଳେ ଯେତେବେଳେ ଯାହାକୁ ଫ୍ରି ରହିବେ ଆମ ଗୋଟେ ଛୋଟ ଗାଁ ଯେହେତୁ ଆମର। ଏତେ ଛୁଆ ପିଲା ନାହାନ୍ତି, ତ ସାଙ୍ଗମାନେ ବି ସବୁ ପଦାରେ ଅଛନ୍ତି। ଆଉ ଯେତେ ଆମେ ତିନି ଚାରି ଜଣ ଗାଁ ରେ ଅଛୁ। ସେ ତାଙ୍କ କାମରେ ରୁହନ୍ତି, ସେ କାମରୁ ସମସ୍ତେ ଯଦି ଫ୍ରି ଥାଆନ୍ତି।